ନମସ୍କାର।
ଜୟ ଜଗନ୍ନାଥ ଭାଇ।
ଜୟ ଜଗନ୍ନାଥ ଆଉ ଭଲ ଅଛନ୍ତି?
ହଁ ଭାଇ ଭଲ ଅଛି ଆଉ ତମେ ଭଲ ଅଛ?
ହଁ ଆଉ କୋଉଠି ଅଛ?
ମୁଁ ଅଛି ଏବେ ଟିକେ ଭୁବନେଶ୍ୱର ଆସିଚି। ତମେ ଏବେ କଉଠି ଅଛ?
ମୁଁ ବି ସେ ବରମପୁରରେ ଅଛି ଆଉ ଆଉ ଖାଇବା ସରିଲାଣିି?
ହଁ ଆମର ଖିଆ ପିଆ ସରିଗଲାଣି। ତମର ସରିଗଲାଣି?
ହଁ ଆମର ବି ସାରିଲାଣି ଆପଣ ଖାଇବାରେ କଣ ଖାଇଥିଲେ?
ଆମେ ଖାଇବାରେ ଖାଇଲୁ ରୁଟି ଛତୁ ଚିଲ୍ଲି। ଏମିତି ସବୁ ଖାଇଥିଲୁ ଆଉ ଆଉ ତମେ କଣ ଖାଇଥିଲ।
ଭାତ ଡାଲି କଞ୍ଚା ଖାଇଥିଲେ ଆଉ ରୁଟି କିଏ ନିଜେ ବନେଇଥିଲେ ନା ମା ବନେଇଥିଲେ?
ନାଇଁ ରୁଟି ଆମେ ମଗେଇ ଦେଇଥିଲୁ ବାହାରୁ ଜଣେ ଆସିଥିଲେ ଦୋକାନୀ ସେ ଆଣିକି ଦେଇଥିଲେ ଆମେ ଖାଇ ଦେଇଥିଲୁ ଆଉ।
ତମେ କୋଉଠି ଘରେ ନା କୋଉଠି ଅଛ?
ମୁଁ ବାହାରେ ଅଛି ବା ରୁମ ନେଇକି ରହୁଚି ପଢ ହେ ପଢୁଚି ତ।
ଆଉ ତମର କଣ ତମେ କ ଖାଇଥିଲ?
ମୁଁ ଖାଇଥିଲି ବା ଭାତ ଡାଲି ଛତୁ ଭଜା।
ତମେ ନିଜେ ରାନ୍ଧି ଖାଇଥିଲ ନା ତମକୁ କିଏ ଆଣିକି ଦେଇଥିଲା?
ହଁ ନିଜେ ନିଜେ ରାଶ ରୋଷେଇ କରୁଥିଲି ବା। ଆଚ୍ଛା ଛତୁ ଚିଲି ଆପଣଙ୍କୁ ବନେଇବାରେ ଆସେ କି?
ଛତୁଚିଲି ତ ମତେ ବନେଇବା ପାଇଁ ଏତେ ଭଲେ କି ଆସେନି। ଆଉ ଆମେ ଅର୍ଡର କରିକି ବୁ ଖାଇ ଦଉଚୁ ଆଉ।
ଆଚ୍ଛା ଆଚ୍ଛା ରୁଟି ବାନେଇବାରେ ଆସେ।
ରୁଟି ବନେଇବା ହଁ ରୁଟି ବନେଇବା ଟା ଆସେ।
କେମିତି କଣ ବନେଇଲେ ତା ପ୍ରୋସିଜର ଟା।
ରୁଟି ବନେଇବା ଟା କଣ ଟିକେ ଅଟା ନେବେ ତା ଭିତରେ ପାଣି ଢାଳି ଚକଟି ସେ ସାରିଲା ପରେ ଭଲ କି ତାକୁ ଭଲ କି ବେଲି କରି ଗୋଲ କରିକି ତାକୁ କରିବେ ଆଉ।
ଆଚ୍ଛା। ଆପଣଙ୍କୁ କଣ ବନେଇବାର ଆସେ ରୋଷେଇ?
ରୋଷେଇ ଏଇ ସବୁ ପ୍ରକାର ବନାବୁନି କରିବାରେ ଆସେ ଆଉ। ଆଉ ତମର ଗଞ୍ଜାମରେ କଣ ବୁଲାବୁଲି ଜାଗା କଣ ଅଛି ଭଲ?
ଗଞ୍ଜାମ ରେ କହିବାକୁ ଗଲେ ଆମର ଗଞ୍ଜାମରେ ତାରାତାରିଣୀ ମନ୍ଦିର। ତାରା ତାରିଣୀ ଶକ୍ତି ପୀଠ। ତାପରେ ବ୍ରହ୍ମପୁର ର ଗୋପାଳପୁର ସିଏ ବିଚ୍ ସମୁଦ୍ର ବେଳାଭୂମି। ବୁଝିଲ
ହଁ ଆଉ ଆମ ପ୍ରପର ଘର ଆମ ପ୍ର ପ୍ରପର ଘରଟା ତ ହଉଛି ବାଲେଶ୍ୱର ମୁଁ ଆସି ରହିଚି ଭୁବନେଶ୍ୱର ହେଲା ତମେ କେବେ ବାଲେଶ୍ୱର ଆସୁନ ବୁଲାବୁଲି କରିଆ ପାଇଁ ଯିବା।
ଅ ବାଲେଶ୍ୱରରେ ମାଳି ମୁଢ଼ି ମଟନ ଫେମସ୍ ନା ଭାଇ?
ମୁଢ଼ି ମୋଟନ୍ ବୋ ମୁଢ଼ି ମଟନ୍ ବହୁତ ଫେମସ୍ ତମେ ଆସିଲେ କେବେ ଆମେ ସାଙ୍ଗରେ ଖାଇବା ଠିକ୍ ଅଛି।
ଆଚ୍ଛା ଆଚ୍ଛା। ଆଉ ବାଲେଶ୍ବର୍ ରେ କଣ ଦର୍ଶନୀୟ ସ୍ଥାନ ଅଛି କହିଲି କହିବେ କି ଟିକେ?
ବାଲେଶ୍ଵର୍ ରେ ବହୁତ ବଢିଆ ବଢିଆ ଦର୍ଶନୀୟ ସ୍ଥାନ ଅଛି ଯୋଉଟା କି ପୁରା କଣ ଫେମସ ଜାଗା ହୋଉଛି ଆମର କ୍ଷୀରଚରା ଗୋପୀନାଥ ମଞ୍ଜି ଯଉଟା କି ଏବେ ବହୁତ ଲୋକପ୍ରିୟ ହୋଇଛି ଆଉ। ବହୁତ ସାରା ଲୋକ ଆସୁଛନ୍ତି ବୁଲିବା ପାଇଁ ସେଟାକୁ ତମେ କେବେ ଆସିଲେ ବାଲେଶ୍ୱର୍ ନିହାତି ଆସିବ ସେଟାକୁ।
ନିଶ୍ଚୟ ନିଶ୍ଚୟ ଆପଣଙ୍କୁ ଆପଣ ତ ଅଛନ୍ତି ଆପଣଙ୍କୁ କଣ୍ଟାକ୍ଟ୍ କରିକି ଯିବି ଆଉ କଣ।
ହଁ ଆପଣ କେବେ ଆସନ୍ତୁ ଆପଣଙ୍କ ପରିବାରକୁ ନେଇକି ଆସନ୍ତୁ ବାପା ମାଙ୍କ ସାଙ୍ଗରେ ଆସନ୍ତୁ ଆମେ ସାଙ୍ଗ ହେଇକି ବୁଲିବା ପାଇଁ ଯିବା ସେଇଟାକୁ ଠିକ୍ ଅଛି।
ଆଉ ଆପଣ ଭୁବନେଶ୍ଵର୍ ରେ କଣ ପ ପଢିବା କାମରେ ଆସୁଛନ୍ତି ନା କଣ?
ହଁ ଭୁବନେଶ୍ଵରରେ ମୁଁ ଟିକେ ପଢିବା ପାଇଁ ଆସିଛି ଆଉ।
ଆଚ୍ଛା ରହିବେ କେତେ ଦିନ୍ ନା ପଳେଇବେ ପୁଣିି ଗାଁ କୁ?
ନାଇଁ ଏବେ ଅଛି ଆମେ ଦୁଇ ଚାରି ବର୍ଷ ଅଛି କରଚ୍ ଚାରି ବର୍ଷ କସ୍ ଅଛି ଦୁଇ ବର୍ଷ ସରିଗଲାଣି ଆହୁରି ଦୁଇ ବର୍ଷ ଅଛୁ ଆମେ ପଡିବୁ ଏଠି ଆଉ।
ଆଚ୍ଛା ଆଚ୍ଛା କିଏ ଆପଣ ଏକା ଆସିଛନ୍ତି ନା ସାଙ୍ଗମାନେ ବି ଆସିଛନ୍ତି ନେଇ
ଏକା ଅଛି ମୁଁ ଆଉ ମୋ ସାଙ୍ଗ ମାନେ ଅଛନ୍ତି ଦୁଇ ଜଣ ସେଏ ତାଙ୍କ ସ୍କୁଲ ସାଙ୍ଗମାନେ ଦୁଇ ଜଣ ଅଛନ୍ତି ଏମିତି ସବୁ ତିନ୍ ଜଣ ସାଙ୍ଗ ରହିକି ପଢୁଛୁ ଆଉ।
ଆଚ୍ଛା ଆଚ୍ଛା ଆଉ ଘରକୁ ଫୋନ କରିଥିଲେ କି?
ହଁ ଘର ସାଙ୍ଗରେ କଥା ହେଇଥିଲି ଆଉ ତମେ ବି ଅଛ ନା ବାହାରେ ନା ଘରେ ଅଛ?
ନାଇଁ ନା ବାହାରେ ରହିଛି।
ହଁ ଆଉ ତମେ କଣ ଘରେ ସାଙ୍ଗ୍ ରେ କଥାହେଇଥିଲ?
ହଁ ହଁ କଥାହେଇ ଥିଲି ବା ଆଉ
ଅ ହ।
ଆପଣଙ୍କ ସେ ମନ୍ଦିରକୁ ଗଲେ କେମିତି କଣ ଯିବା ଆସିବା ବିଷୟ ଟିକେ କହିପାରିବେନି?
ମନ୍ଦିରକୁ ଆପ୍ ତମେ ଏଣ୍ଟ ଆସିଯିବ ଆମର ସୁ କଣ ରେଲୱେ ଷ୍ଟେସନ୍ ଯାଇଁ ଆସିଯିବ। ତା ପରେ ସେଠୁ ବସ୍ ଭଡ଼ା କରିକି ସିଧା କ୍ଷୀରଚରା ମନ୍ଦିର ପାଖକୁ ଆସିକି ତମେ ପହଞ୍ଚି ଯାଇ ପାରିବ। ତା ପରେ ସେଠି ପହଁଞ୍ଚିଲା ପରେ ତୁମେ ବୁଲାବୁଲି କରିକି ମନ୍ଦିର ଆରାମ୍ସେ ଯାଇପାରିବ ଆଉ।
ଆପଣ? ତମ ଘରୁ ସେ ମନ୍ଦିର ପ୍ରାୟ କେତେ କିଲୋମିଟର ପାଇଁ?
ଷ୍ଟେସନ୍ଲୋ ମନ୍ଦିର ପାଖାପାଖି ଦଶ କିଲୋମିଟର୍ ରହିବ। ଆପଣ ଲୋକାଲ୍ ବସ୍ ରେ ଗଲେ। ପନ୍ଦରରୁୁ କୋଡ଼ିଏ ଟଙ୍କା ଭିତରେ ଆପଣଙ୍କୁ ନେଇ ମନ୍ଦିର୍ ପାଖରେ ପହଞ୍ଚେଇଦବ।
ଆପଣଙ୍କ ଘରୁ ମନ୍ଦିର ଦୂରତା କେତେ?
ଆମ ଘରଠୁ ମନ୍ଦିର ଦୂରତା ବାର କିଲୋମିଟର୍।
ଆଚ୍ଛା ଆଚ୍ଛା। ଆପଣ ତ ପ୍ରାୟ ସବୁଦିନେ ଯାଆନ୍ତି ବୁଧେ?
ଏ ଆମେ ତ ସବୁଦିନି ଯାଇପାରୁନା ବୋଲି ତେ ଆମର ସେପଟେ କିଛି ଏତେ କାମ ନଥାଏ। ବାକି ଆମେ ଯେତେବେଳେ ଇ ଚ୍ଛା ହୁଏ ଆମେ ବୁଲିବା ପାଇଁ ଯାଉ ଆଉ। ଆଉ ତମେ ଆସିଲେ ଆମେ ନିଶ୍ଚିତ ଯିବୁ ହେଲା।
ଆଚ୍ଛା ଆଚ୍ଛା ଆପଣଙ୍କ କଲେଜ୍ କ୍ରିଅରେ ସେ ବାଲେଶ୍ଵର୍ରେ ନାଁ?
ବାଲେଶ୍ୱର୍ ରେ ମୁଁ ଯେତେବେଳେ ପଢ଼ୁଥିଲି ଟେନ୍ଥ ଟେନ୍ଥ ଯାଏଁ ମୁଁ ବାଲେଶ୍ବର୍ରେ ପଢ଼ୁଥିଲେ ତା ପରେ ବାଲେଶ୍ୱର ରୁ ଏବେ ଛାଡ଼ିକି ଭୁବନେଶ୍ୱର୍ ପଳିଆସିଛି ଟେନ୍ଥ ପରେ ବିଟେକ୍ କରୁଛି ନା। ଦୁଇ ବର୍ଷ ସେଠିହେଲାଣି ଆହୁରି ଦୁଇ ବର୍ଷ ବାକି ଅଛି।
ଦଶମ ପରେ ଆପଣ ଯୁକ୍ତ ଦୁଇ ବିଜ୍ଞାନରେ ନାମ ଲେଖାଇଁ ଥିଲେ ନା?
ହଁ ଦଶମ ପରେ ଆମେ ପ୍ଲସ୍ ଟୁ ସାଇନ୍ସ କରୁଥିଲେ ଏବେ ବିଟେକ୍ ଚାଲିଛି ଆଉ।
ଯୁକ୍ତ ଦୁଇ ବିଜ୍ଞାନେ ଆପଣ କଉ କଲେଜ୍ରେ ଅଧୀୟନ ହଅଁନ୍ତି?
ସେଟା ଆମେ କରିଥିଲେ ରେମୁଣା ଡ଼ୀଗ୍ରୀ କଲେଜ୍ ଯେଟାକି ବାଲେଶ୍ୱର୍ ରେ ଅଛି।
ଆଚ୍ଛା ଆଚ୍ଛା ସରକାରୀ କଲେଜ୍ ନାଁ?
ସରକାରୀ ହଁ ସରକାରୀ କଲେଜ୍। ତମେ ପ୍ଲସ୍ ଟୁ କୋଉଠି କରିଥିଲ?
ମୁଁ ପ୍ଲସ୍ ଟୁ ଏଇ ବ୍ରହ୍ମପୁର ଖଲିକଟ ଅଟୋନୋମର୍ସ କଲେଜରେ କହିଥିଲୁ କରିଦେଲୁ।
ହଁ କଣ ସାଇନ୍ସ କରିଥିଲ ନାଁ ଆଡ଼୍ସ୍ କରିଥିଲ?
ମୋର ତ ଆର୍ଟ୍ସ ସିଷ୍ଟମ୍ ଥିଲା।
ହଁ।
ଆଛା ଆପଣଙ୍କ ବିଟେକ୍ କେବେ କ୍ରିକ ହିଁ ହେଡ଼୍ ହେଲା।
ବିଟେକ ର ଏଇଟା ଚେ ଏବେ ଚାଲିଛି ଆମର ସେକେଣ୍ଡି ଇୟର ସରିଲା। ଏବେ ଥାଡ଼୍ ଇୟର ଆରମ୍ଭ ହେଇଛି ଏବେ।
ମନ୍ତେ ମେ ସମୟ ପିଳିଲେ ଆସୁନାହାନ୍ତି ଗଞ୍ଜାମକୁ?
ହଁ ଆମେ ଗଞ୍ଜାମ୍ କେବେ ଯିବା ତମର ସବୁ ଯେତେ ଦର୍ଶନୀୟ ସ୍ଥାନ ଅଛି ସବୁ ଭଲ ବୁକ୍କି କରି ଆସିବା ଆଉ।
ଆଚ୍ଛା ଆଉ ଭାଇ ଆପଣ ଏଇ କଥା ଜାଣିଛନ୍ତି ନା ନାଇଁ? ଗଞ୍ଜାମ୍ ର ବ୍ରହ୍ମପୁର ସହରରେ ଆଚ୍ଚାର ତମୋର ପ୍ରସିଦ୍ଧ ବୋଲି।
ହଁ ମୁଁ ତ ସମସ୍ତଙ୍କ ପାଖରୁ ବହୁତ୍ ଶୁଣିଛି ହେଲେ। ମୁଁ କେବେ ଟେଷ୍ଟେ କରିନାହିଁ ଏବେ ଗଲେ ତମେ ନିହାତି ମୋତେ ଟେଷ୍ଟ କରାଇଦବ ହେଲା?
ହଁ ନିଶ୍ଚୟ ଦେଖି ନିଶ୍ଚୟ ଆଉ ଆପଣଙ୍କ ସାଙ୍ଗ ଝିଅ କିଏ ନାହାଁନ୍ତି କି ଏପଟ ସାଇଟ୍ରିରେ?
ନାଇଁ ଆମର ସେମ୍ତି ଚିନ୍ହା ପରିଚୟ କେଇ ଏତେ ନାହାଁନ୍ତି। ଯାହାକୁ ଯାହା ଦ୍ଵାରା କି ମୁଁ ସେଠି ବୁଲିବା ପାଇଁ ଯାଇପାରିବି ତମେ ତ ହେଇଗଲ ଚିହ୍ନା ପରିଚ ଏବେ ତମ ସ୍ଥରେ ମୁଁ ଯିବି ବୁଲିବା ପାଇଁ ଆଉ।
ଚ୍ଛା ଚ୍ଛା। ଆପଣ କେବେ ଗଙ୍ଗାମ ଆସ୍ଛନ୍ତି ବୁଲିବା ପାଇଁ ନାଁ ଆସିନାହାଁନ୍ତି?
ନାଇଁ ଗଙ୍ଗାମ ଆଜି ପର୍ଯ୍ୟନ୍ତ କାଇଁ ଯାଇନି ମୋର ସେମିତି କିଛି କାମ ଏତେ ବି ପଡ଼ିନାଇଁ ଯାହା ଥ୍ରୁ ପାଇଁକି ମୁଁ ଗଞ୍ଜାମ ଯିବି ବେ ଏବେତ ଆମେ ଯେହେତୁ ମୋର ଗୋଟେ ବନ୍ଧୁ ହେଇହେଇଚ ତ ଆମେ ଆଗକୁ ନିହାତି ବୁଲିବା ପାଇଁ ଯିବା।
ନିଶ୍ଚୟ ନିଶ୍ଚୟ ଆପଣ କେବେ ଆସନ୍ତୁ ସମୟ କରି ମିଶିକି ବୁଲିବା। ଏବେ ଆସୁନାହାନ୍ତି ଖୋର୍ଦ୍ଧାରେ ତ ଅଛନ୍ତି ନା। ଖୋର୍ଦ୍ଧା କାମ ସରିଲା ପରେ ଗଞ୍ଜାମ ଆସନ୍ତୁ ଗଞ୍ଜାମରେ ମିଶିକି ବୁଲାବୁଲି କରିବା। ତାପରେ ତମେ ବାଲେଶ୍ଵର ଚାଲିଯିବ।
ହଁ କାଲି ତ ମୋର ଅଛି ସଣ୍ଡେ ମାନେ ରବିବାର ଅଛି କାଲି ମୋର ଫାଙ୍କା ଅଛି ଯଦି ହବ କାଲି ଆମେ ଯିବୁ ଠିକ ଅଛି।
ଆପଣଙ୍କ କୋର୍ସ ସରିଲା ଆସୁନାହାନ୍ତି ଆପଣଙ୍କ ଇଣ୍ଟନସିପି ପ୍ରୋଗ୍ରାମ ସରିଲେ। ଫି ହେଇକି ଆସିଯିବେ। ଏଇଠି ଆମ ପାଖରେ ଦୁଇ ଆମ ପାଖରେ କେତେ ଦିନ ରହିଯିବେ। ବୁଲାବୁଲି କରିକି ବାଲେଶ୍ଵର ଚାଲିଯିବେ।
ହଁ ଇଣ୍ଟରନସିପ ସରୁ ସରୁ ମୋର ଏଇ ମାସଟି ଲାଷ୍ଟ ହେଇଯିବ ଏଇ ମାସ ସରିଲା ପରେ ପରେ ଆମେ ଯଦି ହବ ଆପ ଆପଣଙ୍କ ସହରକୁ ବୁଲିବା ପାଇଁ ଯିବୁ ବୁଲାବୁଲି ସାରି ସେଥିରେ ଆମେ ବାଲେଶ୍ଵର ଆମ ଘରକୁ ପଳେଇବୁ ଆଉ।
ହଁ ଆସନ୍ତୁ ଆସନ୍ତୁ ଭଳିଆ ଆସିଲେ ସି ବୁଲାବୁଲି କରିଦବା।
ହଁ ଆଉ ଖିଆ ପିଆ ସରିଗଲାଣି ରାତିରେ?
ରାତିର ଖିଆ ପିଆ ସରିଲା ବା କହିଲି ଆପଣଙ୍କ ସେପଟେ ବର୍ଷା ହେଉଛି କି ନା ନାଇଁ?
ହଁ ବର୍ଷା ତ ଲାଗି ରହିଛି ସକାଳୁ ପାଖରୁ ଏବେ ବି ହଉଛି ତମର ବି ହଉଛି କି ସେପଟେ?
ଆମର ବି ସେପଟେ ଏପଟେ ବର୍ଷା ହେଉଛି ହୁଁ ମୁଁ ବି ସମୟ ମିଳଲେ ଆପ ଆପଣଙ୍କ ସେପଟେ ଯିବି ବୁଲିବା ପାଇଁ ପରିବାର ସହ।
ହଁ ହଁ ନିହାତି ନିହାତି ଆସିବ ମତେ ବି କହିବ ମୁଁ ବି ଯିବି ତମ ସାଙ୍ଗରେ ସବୁ ଜାଗା ଭଲ ଭଲ ଯେ ଜେତେ ସବୁ ଦର୍ଶନୀୟ ଜାଗା ଅଛି ସବୁ ବୁଲେଇ ଆଣିବି ତମକୁ।
ହଉ ଯାତ୍ରା ସମୟରେ ଆପଣ ଟିକେ ମତେ ସାହାଯ୍ୟ କରିବେ ନା?
ହଁ ହଁ ନିହାତି ମୋ ସାଙ୍ଗରେ ଯିବ ଯୁଆଡେ ବୁଲିବା କଥା ମୁଁ ସବୁ ଜାଣିଛି ସବୁ ଜାଗା ମୁଁ ତମକୁ ବୁଲେଇ ଆଣିବି ସେଆଡେ। ଠିକ୍ ଅଛି।
ବାଲେଶ୍ଵରରେ ଆଉ କଣ ପ୍ରସିଦ୍ଧ ଟିକେ କହିପାରିବେକି?
ବାଲେଶ୍ଵରରେ ଆଉ ଅଛି ଆମର ଡିଆର ଡିଓ ଯୋଉଟା କି କ୍ଷେପଣାସ୍ତ୍ର ଏକା ପରୀକ୍ଷା କରାଯାଏ। ଆଉ ସେ ଦ୍ଵିତୀୟ ପୁରୀ ଯୋଉଟା କି ଇମାମି ଜଗନ୍ନାଥ ମନ୍ଦିର ସେଟା ବି ଏବେ ବହୁତ ଫେମସ ଅଛି। ଚାନ୍ଦିପୁର ସି ବିଚ ସେଟା ବି ବହୁତ ଫେମସ ଅଛି ତମେ ସବୁ ଜାଗା ବୁଲିଲେ ତମକୁ ଭାରି ଭଲ ଲାଗିବ।
ଆପଣ? ଆପଣ ବି ବୁଲି ବୁଲିଛନ୍ତି ସବୁ ଜାଗା?
ହଁ ମୁଁ ସବୁ ବାଲେଶ୍ଵରରେ ଯେତେ ସବୁ ଜାଗା ଅଛି ସବୁ ବୁଲାବୁଲି ସାରି ଦେଇଛି।
ହଁ। ଆପଣଙ୍କ ସାଙ୍ଗ ମାନଙ୍କ ଦେହ ଭଲ ଅଛି?
ହଁ ସାଙ୍ଗମାନଙ୍କ ଦେହ ଭଲ ଅଛି। ସବୁ ଭଲରେ ଅଛନ୍ତି ସବୁ ଠିକ ଠାକ ଅଛି ତମର?
ହଁ ମୋର ବି ଆଉ ଭାଇ ଆପଣ କେବେ ପୁରୀ ଜଗନ୍ନାଥ ମନ୍ଦିର ଯାଇଛନ୍ତି?
ହଁ ପୁରୀ ଜଗନ୍ନାଥ ମନ୍ଦିର ମୁଁ ଯାଇଛି ଚାରି ପାଞ୍ଚ ଥର ଯାଇଛି ତମେ କେବେ ଯାଇଛ?
ତାର ଯାତ୍ରାର ଅନୁଭୂତି ଟିକିଏ କହିପାରିବେ ଆପଣ?
ଆ ଆମେ ତ ଏବେ ଯିବୁ। ତମେ କେବେ ଆସୁନ ଆମେ ଯିବା ବୁଲିବା ପାଇଁ।
ହଁ ମୁଁ ଏଇ କିଛି ଦିନ ତଳେ ଯାଇଥିଲି ବୁଝିଲେ କି? ଜଗା ଦୁଆାରକୁ ଗଲେ ଯେଉଁ ଶାନ୍ତି ମିଳେ ନା। ତା ଆଉ କେଉଁଠାରେ ମିଳିନାହିଁ।
ଆଉ ଆଗକୁ ତ ଏବେ ରଥ ଆସୁଛୁ ବହୁତ ପ୍ରସିଦ୍ଧ ସେଟା ଆଉ ବହୁତ ସାରା ଲୋକ ସେଟାକୁ ବୁଲିବା ପାଇଁ ଆସିବେ ଆପଣ ଆସୁନାହାନ୍ତି ଆମେ ସାଙ୍ଗ ହେଇକି ଯିବୁ। ରଥ ଦେଖିବୁ ରଥ ଟାଣିବୁ।
ଆପଣ ଯିବେ ରଥଯାତ୍ରାକୁ?
ଆ ଭାବୁଛୁ ରଥ ଦେଖିବା ପାଇଁ ଯିବୁ ବୋଲି ଆ ତମେ ବି ଆସୁନ ଭଲ ଲାଗିବ ସମସ୍ତେ ଯିବୁ ରଥ। ଟାଣିବୁ ରଥ ଦେଖିବୁ।
ନିଶ୍ଚୟ ନିଶ୍ଚୟ ମୁଁ ଯଦି ସମୟ ପାଇବି ଆପଣଙ୍କୁ ଜଣେଇବି ମିଶିକି ଆମେ ଚାଲି ଯିବା ବୁଝିଲେ। ଆଚ୍ଛା ଆଚ୍ଛା। ଆପଣ କିଏ ଏକା ଆସିବେ ନା ସାଙ୍ଗ ସାଙ୍ଗ ସାଥି ଆସିବେ?
ନାଇଁ ଆମେ ସାଙ୍ଗମାନଙ୍କୁ ସମସ୍ତେ ଯିବୁ ନା ସାଙ୍ଗସାଥି ମାନଙ୍କ ସାଙ୍ଗରେ ସବୁ ଯିବୁ ତମେ ବି ଯଦି ଆସିବ। ତମ ସାଙ୍ଗମାନଙ୍କୁ ବି ନେଇକି ଆସିପାରିବ ସବୁ ଆସିଲା ପରେ ସାଙ୍ଗ ହେଇକି ବୁଲାବୁଲି କରିବୁ ରଥ ଟାଣିବୁ ରଥ ଦେଖିବୁ। ସବୁ ବୁଲାବୁଲି କରିବୁ।
ଆପଣ କେବେ ଆସିଛନ୍ତି ପୁରୀ ରଥଯାତ୍ରା ସମୟ ରେ?
ନାଇଁ ରଥଯାତ୍ରା ସମୟରେ ଯେହେତୁ ବହୁତ ଭିଡ ହୁଏ ଆମେ କେବେ ଯାଇନୁ କିନ୍ତୁ ଏଥର ଭାବୁଚୁ ଯେ ତୁ ଭୁବନେଶ୍ବରରେ ଅଛୁ ଭୁବନେଶ୍ୱରରୁ ପୁରୀ ଟା ବହୁତ ପାଖ ନା ଆମେ ସେଥିପାଇଁ ଭାବିଛୁ ଏଥର ଯାଇ ବୁଲାବୁଲି ସାରି ପଳେଇ ଆସିବୁ ବୋଲି।
ଚ୍ଛା
ଆଉ ତମେ ଯଦି ଚାହିଁବ ବୁଲିବା ପାଇଁ ଆସିପାରିବ ସବୁ ସାଙ୍ଗ ହେଇକି ବୁଲାବୁଲି କରିବୁ। ବୁଲାବୁଲି ସାରି ସାଙ୍ଗ ହେଇକି ଏକାଥରେ ପଳେଇ ଆସିବୁ ଘରକୁ ଆଉ।
ଆଚ୍ଛା ଆଚ୍ଛା ନିଶ୍ଚୟ ନିଶ୍ଚୟ ମୋର ବି ସମୟ ପାଇଲେ ମୁଁ ଆପଣଙ୍କୁ ଜଣେଇବି ହେଲା। ମିଶିକି ଚାଲିଯିବା ହଉ ନି-ନିଲେଶ ଭାଇ। ମୋର ସମୟ ହେଇଗଲାଣି ମୁଁ ପଢାପଢି କରିବା ପାଇଁ ଯିବି ରହୁଛି।
ହଁ ମୋ ମା ବି ଡାକିଲେଣି ଖାଇବା ପାଇଁ ଯିବି ବୋଧେ ମୁଁ ଏବେ। ମୋ ମା ବି ଡାକିଲାଣି ମୁଁ ଏବେ ରଖୁଛି ଠିକ୍ ଅଛି। ଜୟ ଜଗନ୍ନାଥ ଭାଇ ଶୁଭ ରାତ୍ରି ହଁ ଭାଇ